ହଁ
ହ୍ୟାଲୋ ଶୁଭସନ୍ଧ୍ୟା।
ହଁ
କଣ ଖବର କଣ କରିଥିଲା?
ଏଇ ମୁଁ ଏବେ ରୁଟି କରିସାରିକି ଆସିଥିଲି। ତମେ?
ହଁ ରୁଟି କରି ଆମର ତ ଆଜି ଏକାଦଶୀ କିଏ ଖାଇବେନି ଆଉ ବାପା ବାପାଙ୍କ ପାଇଁ ବନେଇଥିଲି ଚକୁଳି ଏମେ ଖାଇ ସାରିଲେଣି ସେ ଦିନରୁ ଡାଲମା ଥିଲା ଚକୁଳି। ଖାଇଦେଲେ ଆଉ ପୁଅକୁ ବି ଦେଇଦେଲି ସେ ଖାଇଦେଲେ ଦ ବା ସରିଲା ଆଉ ଖାଲି ରାତିରେ ଆମେ ଟିକେ ଟିକେ କ୍ଷୀର ପିଇଦେବେ ଶୋଇବେ ଆଉ।
ଯାହା ହଉ ତମର ସୁଖୀ ପରିବାର।
ଆ କାଇଁ ତମର କଣ ଦୁଃଖୀ।
ହଁ ମୁଁ ହଉଛି ଦୁନିଆରେ ବୋଧେ ବଡ ଦୁଃଖୀ ହଉଛି ମୁଁ।
ହେଁ ବେକାର କଥା। ଭଗବାନ ହଉଛି ଦୁଃଖ ସେଇମାନଙ୍କୁ ଦିଅନ୍ତି ଭଗବାନଙ୍କର ଯିଏ ଅତି ପ୍ରିୟ।
ଓହୋ ମୁଁ ବହୁତ ପ୍ରିୟ ତ ମତେ ବହୁତ ଭଲ ଲାଗିଛନ୍ତି
ହଁ ଭଗବାନ ଦୁଃଖ କଣ ଦୁଃଖ ଶିରି ନିଅନ୍ତି କି ସେମାନେ ଭଗବାନଙ୍କ ସହିତ ସବୁବେଳେ ଯୋଡି ହେଇକି ରହିବେ ଦୁଃଖ କଣ
ହୁଁ
ହଉ କଣ ବନେଇଛ ଆଜି ରାତିରେ
ଏଇ ଦିନ ର ଡାଲମା ଭଜା ବନେଇଥିଲି ସବୁ ଅଛି ଖାଲି ରୁଟି ବନେଇଦେଲି ପୁଅ ତ ଖାଇଲାନି ଶୋଇ ପଡ଼ିଲା ଆଉ ମୁଁ ରୁଟି କରିକି ଆସୁ ଆସୁ ସେ ଶୋଇ ପଡିଲାଣି କାନ୍ଦି
ହଁ ଉଠୁ ଉଠେଇକି ଖୁଆଇଦବ ଆଉ ସେ ରାତିରେ କେତେବେଳେ ଖାଏ ଏଇ ଆଠଟା ଭିତରେ ବୋଧେ
ହଁ ସିଏ ଛଅଟା ସାଢ଼େ ଛଅଟା ରେ ଖାଇକି ଶୋଇପଡେ
ଓହୋ
ମୁଁ ସନ୍ଧ୍ୟା ଦେଇକି ଆସିଥିଲି ତାପରେ ରୁଟି
ଏଇ ଛଅଟା ସାଢେ ଛଅଟା ବେଳୁ ଖୁଆଇ ଦଉଛ ଶୋଇ ପଡୁଛି ନା ଆଉ ଉଠୁନି ଜମା ଆଉ ମଝିରେ। ତାକୁ ଧୀରେ ଧୀରେ ଟିକେ ଆଠଟା ଭିତରେ ଖାଇବାକୁ ଦବ। ହଁ ଏତେ ବଡ ରାତିଟା ଛୁଆକୁ ଭୋକ ଲାଗିବନି ରାତିରେ।
ହଁ ପା।
ହୁଁ। ଆଉ ଘରେ ସବୁ ଖାଇଲେଣି,
ହଁ ନାଇଁ କେହି ଖାଇନାହାନ୍ତି। ଇଏ ତାଙ୍କର ଶୋଇ ଛନ୍ତି ବାପା ବୋ ବାପା ଆ ଖାଇଦେଲେଣି ଆଉ ବୋଉ ଖାଇବେ ଆଉ
ହଁ ସିଏ ସବୁ ରୁଟି ଖାଆନ୍ତି,
ହଁ ସମସ୍ତେ ଆମର ରୁଟି।
ହଁ। ରୁଟି ଖାଇଲେ ଭଲ କିଛି ଝିିଂଝଟ ନାହିଁ ଦିଅ ତରକାରୀ କଣ ରଖିଦେଲେ ହଁ ନହେଲେ କ୍ଷୀର ରୁଟି, ଯେତେବେଳେ ଯାହା ହେଲା ଖାଇଦେବେ ରୁଟି ଭାତ ବନେଇଲେ ତମକୁ ହଇରାଣ ହବାକୁ ପଡିବ।
ନାଇଁ ରାତିରେ ଆଙ୍କର କେହି ଭାତ
ହଁ।
ହୁଁ।
ଆଉ-
ଟିନ୍ ଟିନୁ ମାଇନ୍ସ ରୁ ଆସିଲେଣି
ହଁ ସେ ଆଜିି ପା ଏକାଦଶୀ କରୁଛନ୍ତି, ଯାଇନାହାନ୍ତି। ଆଜି ଯାଇନାହାନ୍ତି
ଆଉ, ତମର କାଲି ଛୁଟି ଥିବ!
ହଁ କାଲି ମହରମ ଅଛି ତ, ସ୍କୁଲ ଛୁଟି ଛୁଟି।
ହଁ।
ପୁଅର ବି ସ୍କୁଲ ଛୁଟି,
ହଁ।
ହୁଁ। ଗମେଣ୍ଟ ହଲିଡେ ଗୋଟେ
ହଁ, ଗର୍ମେଣ୍ଟ ହଲିଡେ ରେ ସବୁ ସେମାନେ କଣ ଗର୍ମେଣ୍ଟ ରୁଲ ଫଲୋ କରୁନାହାନ୍ତି କି? ଏଇ ଗର୍ମେଣ୍ଟ ଛୁଟି ଡିକ୍ଲାର୍ କଲା, ତାଙ୍କର ବି ଛୁଟି। ଗର୍ମେଣ୍ଟ ହଲିଡେ ବି ତାଙ୍କର ଛୁଟି।
ହୁଁ।
କଣ କହିଲ?
ଯୋଉ ମିନୁ ମାନୁ ଆସିଲେ, ତମ ପାଖକୁ ଯାଆନ୍ତି ନା?
ହଁ ହଁ, ଆସନ୍ତି।
ହୁଁ।
ତମେ ଏଇଠିକି ଆସିଥିଲ ରଜରେ? ରଜ ଯୋଉ ହଉଥିଲା ଆସିଥିଲ, ଆସିଲନି ଟିକେ ଘର ଆଡେ?
ହୁଁ, ମୁଁ କୁଆଡ ଯିବି, ସେଆଡେ ଛୁଆଟା? ପୁଅ ଯୋଉ କାନ୍ଦିଲା, ଏତେ ଜୋରରେ ଯେ, ଯୋଉ ଗରମ ହଉଥିଲା ଆମେ ଦି ଜଣଯାକ ଯାଇଥିଲୁ।
ହଁ, ତାକୁ ଧରିକି ଯାଇଥିଲେ। ପଛରେ ଗଲେ ସେ ସାନ ଅମି ଯେ ଆ ତା ଯୋଉ ଗରମ ହ ଉଠିଲା। ସେ ନିକେତା ଟିକେ ଦୋଳି ଖେଳିଲେ। ମତେ କହିଲେ, ଅପା ରୁହ ମୁଁ ଟିକେ ଦୋଳି ଖେଳିବି। ଯୋଉ ଗରମ ସେ ସେ ଗୁପଚୁପ ଖାଇଲେ।
ହଁ।
ଗୁପଚୁପ ସେ ତାଙ୍କର ଖାଇଲି। ଯୋଉ ଗରମ ହଉଥିଲା! ମୁଁ କହିଲି, ମୁଁ ଆଉ ରହିବି, ଗରମ ହାତ କି ଯୋଉ ଖାଇଥିଲୁ ଆମେ ତିଇନ୍
ନାଇଁ ନାଇଁ, ଫାଷ୍ଟ୍ ଦିନ ଯୋଉଁ ସଂକ୍ରାନ୍ତି ଦିନ। ଲାଷ୍ଟ ଦିନ ସିଏ ଯାଇଥିଲେ, ମୁଁ ଯାଇନଥିଲି। ଏ ଲାଷ୍ଟ ଦିନ ସିଏ ତାଙ୍କର ଗଲେ। ମୁଁ କହିଲି ନା ମତେ ଗରମ ହଉଛି। ତାପରେ ଅରୁଆ ଗୁଡା ମୁଁ ଏତେ ଖାଇକି ମୁଁ ରହିପାରୁନି ମୋର ସିଜୋରିଆନ ହେଇଛି ନା, ପେଟ ଫେଟ ଦରଜ ହେଇକି କାଟିଲା ଜୋରେ। ତା ମୁଁ କହିଲି ନା, ମୁଁ ଅରୁଆ ଖାଇବିନି। ତାପରେ ସେମାନେ ଖାଇକି ଆସିବେ। ପରେ ମୁଁ ଯାଇକି ଖାଇଲି ପଖାଳ। କହିଲି, ମୁଁ ଆଳ ସିଝେଇକି ପଛେ ଚ ଖାଇଦେବି ମୁଁ। ସେ ଅରୁଆ ପରୁଆ ଖାଇପାରିବିନି।
ହଁ ହଁ ହଁ।
ସେମାନେ ଯାଇଥିଲେ, ନିକିତା ବି ଆସିଥିଲେ। ସିଏ ତାଙ୍କର ଦୋଳି ଖେଳିଲେ, ତା
ସେଦିନ ଥିଲେ, ତମ ଦିଅର ଆସିଥିଲେ ଦବା ପାଇଁ, ଯୋଉ ହଁ, ଭୋଗ ଶିରିଣୀ ଭୋଗ ନନା ନାହାନ୍ତି। ହଉ ରହ ମୁଁ। ଯୁହାର ହହୁଛନ୍ତି, ଆଉ ପଳେଇବି ଆଜି। ମୁଁ କହିଲି, ରହିବ ନା କହିଲେ ନା? ପଳେଇବି ଆଜି। ଗରମ ଟା ଭାରି ଜୋରରେ ହଉଛି। ସେ ଗାଁ ରେ ବହୁତ କମ୍ ରୁହନ୍ତି ନା।
ହଁ ନାଇଁ, ସେତେ ରହନ୍ତିନି। ଆସିବେ, ଦିନେ ଦି ଦିନ ପାଇଁ।
ହଁ, ତାଙ୍କ ପୁଅ ଟିକେ ବଡ ହେଇଜିବନୀ।
ହଁ, ସେ ଆଠୁ ବର୍ଷ ସିଏ କିଛି ରାଖୁନି।
ହେଁ ହେଁ ଆହୁ।
ନାଁ।
ତାକୁ ଶିକଉ ନ।
ସିଏ କିଛି କହୁନି ମାମା- - ସିଏ ମାମା ବାବା କିଛି ଏମିତି କହୁନି ତ ମାନେ ଏତି ଏଇ ଏକୁଟିଆ ଘରେ ଭିତରେ ରହୁଚି ଏମତି- -
ହଁ ହଁ ଏକା। ଏକା ରହିକି ସେ ଛୁଆ କଥା ହଉନି ଟିକରେ ଆମ ସାନ ଭଉଣୀର ତା ପୁଅ ନା- - ସି ସେମିତି ତାଙ୍କର ସବୁ ଜେଜୁଆଡେ ପଳଉଚନ୍ତି। ସେ ଖାଲି ସେ ଭଉଣୀ ପାଖରେ ଏକା ରହୁଚି। ତାର ସେମିତି ତା ଶଶୁରଙ୍କୁ ମିଳିଛି କ୍ଵାର୍ଟର ସେମାନେ ସେଇଠି ରହୁଚନ୍ତି। ବଲଣ୍ଡରେ ତାଲଚେରଚୁ ସେ ସେଠି ଦିନ ମାନେ କେ ଖାଲି ତା ମା ପାଖରେ। ସିଏ ସେମିତି ବହୁତ ଡେରିରେ କଥା ହେଲା। କିଛି କହୁନି ଖାଲିି ସେ କଥା ହେଉନି ବଡ଼ ଟେନସନ୍ - - ଏତେର୍ଷ ହେଲାଣି କଥା ହଉନ ଅଢେଇବର୍ଷ। ହେଇଗଲାଣି। ଭଲସେ କଥା ହଉନି ସେମିତି ଗୋଟେ ଗୋଟେ ଆଉ ଛୁଆ ଏକା ରହିଲେ ସେ କଣ କ ଥା ଶିଖିବ କହୁନ। ତା ସହିତ ଗେଜର ଗେଜେରେ ହେଇକି ସବୁ କୁହା ହେଲେ ଯାଇକି ଶିଖିବ। ସିଏ ସେମିତି ଖଣ୍ଡି ଖଣ୍ଡି ସେମିତି ବାବା ମାମା ଏମିତି ଟିକେ ଟିକେ ଡକିବ।
ହଁ ଦେ ନେ। ଗିଗି ଏମିତି ଖାଲି ଦେ ନେ ଗିଗି ମାମା ପାପା- -
ହଁ ବା ସେଏ ଖାଲି ଗୋଟଏ ଗୋଟଏ ଗୋଟଏ ଖାଲି ଖଣ୍ଡେ ଖଣ୍ଡେ ୱାର୍ଡ କହିଲା ଭଳିଆ ସେମିତି କହିବି ହଉ।
ହୁଁ ହୁଁ।
ତୁ ଭଲସେ କଥା କେତେ ବର୍ଷ ହେଇଗଲାଣି ଦୁଇ।
ହଁ ଦୁଇ କମ୍ପ୍ଲିଟ ହେଲା।
ହଁ ହଁ ତିନି ଚଲିଲା।
ହୁଁ
ସେ ପୁଅଠୁ ଠିକ୍ ଠାକ୍ ବର୍ଷେ ବଡ ନା?
ହଁ ଠିକ୍ ଠାକ୍। ନାଇଁ ସିଏ ବର୍ଷେ - - ହେଁ, କଁ କହିଲ? ହଁ ଭାଇ ସିଏ ସିଏ ଦେଢ ବର୍ଷ ର ହେଲାଟି ଇଏ ଦେହ ଛୁଇଲା ନା କଣ? ସେଇ ବର୍ଷ ବା କେବେ ଠୁ ବଡ ହୁଁ।
ହୁଁ ହଁ ତମେ କେବେ ଯାଉନ ସେଇଟା ରହିକି ଟିକେ ବୁଲାବୁଲି କରିକି ଆସନ୍ତ।
ନାଲୋ ସେ ହେଁ ହେଁ
ହୁଁ ହୁଁ ସେ କେବେ କୁହନ୍ତି ନି କି? ନେଇ ଆସ ଟିକେ ରହିିକି ବୁଲାବୁଲି କରିକି ଯିବ।
ହଉନ କଣ?
ତାପରେ ବି ଅରୁକୁ ଛାଡିକି ଛୁଆକୁ ଛାଡିକି କୁଆଡେ ଯିବାକୁ ମନ ହଉଚି ହଁ ହଁ।
କୋଳରେ ଛୋଟ ଛୁଆ ତାପରେ ଏମିତିମ କଣ ମନଟା ଫ୍ରି ରହୁନ୍ତା କି କଣ ବୁଲାଚୁଲା କରିବୁ ସବୁବେଳେ।
ଟୋଟାଲି କେତୋବୋଳେ ମନରେ କେତୋବୋଳେ ଦୁଃ ଦୁଃଖରଖନି ଯାହା ହବ ହବ ଯାହା ହବ ଭଲ ହବ ଯାହା ହେଉଚି। ଠିକ୍ ହୋଉଚି ଭଗବାନଙ୍କ ଉପରେ ସବୁ ଛାଡିଦବା। ଭଲରେ ରହିବ ସବୁ ଚିନ୍ତା କରିକି ଆମେ ଆଉ କଣ ଅଧିକ କରିପାରିବା କି? ଖାଲିଟାରେ କାହିଁକି ଚିନ୍ତା କରିବା।
ହଁ ତ।
ଓହ। ଚାଲୁ ଯେମିତି ସବୁ ଚାଲୁଛି।
ହୁଁ ଶୋଇପଡିଲଣି କି ଏତେ ଜଲଦି।
ହଁ‌।
ତମେ ଖାଇନ?
ନା ମୁଁ ଶାଗଦୁଇଟା ଭିଜେଇ ଥିଲି ଡେରିରେ ସିଏ ଭିଜି ଯାଇଚି ତାକୁ ଟିକେ ଗ୍ରାଇଣ୍ଡିଙ୍ଗି କରିକି ପିଇ ଦେଇଚି।
ହଁ। ହଁ ଆଉ କୋଟେ ଶାଗୁ ଖାଲି ଗାଇଣ୍ଡିଙ୍ଗି କରିଦବ ଆଉ କଣ ପକେଇବ ହେଥିରେ?
ନାଁ ଫଳ ସିଏ ଖାଏଯେ ପୁଅ। ଆଉକିଛି ନାହିଁ ତ ପକେଇନେହିଁ ପୁଅଟା ପାଇଁ ସେଓ ଫେଓ ଆଣିଥିଲେେ। ହେଟା ଖାଉନି ଜମା ଫଳ କିଛିବି ଫଳ ଖାଉନି।
ସିଏ ଏନାକେ କଣ କହିଲ ତା ପାଇଁ ଯାହା ଆଣିବ। ସେ ଟିକେ ଖାଇବ ନଷ୍ଟ ଛୁଆ ଏଇନା ସିଏ କଣ ଟିକିଏ ଅଧେ ଖାଇବ ଏଇ ଟି ଟିକିଏ ବକଟେ ଖାଇବ ଆଉ କଣ କରିବ ସେଇଥିପାଇଁ ଏଇନାକେ ସେମିତି ଯାହା ଖାଉଚି। ଏଗୁଡ଼ାକୁ ଦିଅ ଆଉଟିକେ ସିଜାସନ୍ତୁଳା ମେଞ୍ଚେ ମେଞ୍ଚେ ଦିଅ ଏଡାଲି ଭାତ। ତ ଘର ତିଆରି ସବୁ ସେ ରୁଟି ତାକୁ ରାତିରେ ଡାଲିରେ ଦୋଉଚ ନା ଏଯୋଉ ହୁଁ କ୍ଷୀର ରେ।
ଏଇ ନାତ ସେଇଥିରେ ଦୋଉଚି ଯେ ଏଟା କଣ ଖାଉଚି।
କ୍ଷୀରରେ ଦୋଉନ।
ଖିର ମନ।
ନାନେଵ୍ରେ ଗୁରା ଖାଉନେହିଁ। ନା ମୁଁ ମନା କାହିଁକି କରିବି। ସେଉରା ଆଉ କଣକି ସେଇ ସେ ନାନେବ୍ରେ ବାଡ଼ରେ ଯୋ ଡକ୍ଟର କୁ ମୁଁ କହୁଥିଲି ଆଉ ସାରେ ବର୍ଷେ ହେଇନେହିଁ ଆଉ କ୍ଷୀର ଦେବି ଗାଈ କ୍ଷୀର କଣ ମନା କରୁଚନ୍ତି କିଏ ମନା କରିୁଥିଲା ମତେ ଏମିତି ଚିଡ଼ିଲା ଶିଏ। କିଏ ମନାକରୁଥୁଲାଏଯୋଉ ଡବା ଗୁଡା ନୋଉଛ ହେରା କଣ କି? ଏମିତି କହିଲେ ହେରା କଣ ବାହାରିବ ହେଲା।
ହଁ ପା ଆମର ପଇସା ପତ୍ର ଏତେ ନାହିଁ ନାନ୍। ପ୍ରୃଦେଲାନେହିଁ ସାତଶହ ଟଙ୍କା ଆ ସାତ୍ ସତଶ ପଞ୍ଚାଵନ ଟଙ୍କା ନୋଉଚି।
ତାପରେ ସେରା ସବୁ ଆଡେଡେ ସୁଗାର। ତା ଭିତରେ ଆଉ ସବୁ ରହୁଥିବ ଯାହା ବି ହେଲେ ଛୋଟ ପିଲା ପାଇଁ ଏ ସବୁ। ଦିଅ କିନ୍ତୁ ନାନୋଗ୍ରୋ ଦୋଉଚ ରୁଟିରେ।
ହଁ।
ହଁ।
ଏଇ ତାକୁ ରୁଟି ରେ କଣ କ ରୁ ରୁଟି ଟାକୁ ବି ଦେଇେଇ ଦଉଛି ଆଗ ଗରମ ପାଣି ରେ। ତାପରେ ତାକୁ ଏବେ ସେ ସ୍ପେନରେ ହଁ। ହଁ ଷ୍ଟେନରେ ଟିକେ ଛାଙ୍କିକି ତାପରେ ଗୋଳେଇକ ତାଙ୍କୁ ଦଉ
ଜାଣିଛନା ମୁଁ ସେମିତି ଛାଙ୍କିକି ଗ୍ରାଇଣ୍ଡିଙ୍ଗ କରିକି ଦବାରେ ସେ ଛୁଆ ଆଜି ଯାଏ ଖାଉନି ଆଜି ଯାଏଁ ବି ସେ ସେମିତି ଭେଦା ଚକଟା ଖାଉଛି ଖଣ୍ଡେ ରୁଟି ଗଲେ ବାନ୍ତି କରୁଛି। ସେଇରା ଅଭ୍ୟାସ କରିବା ଛୁଆଙ୍କୁ ବଡ ଖରାପେ ଛୁଆ ବେଳୁ ତାଙ୍କୁ ଧରିବ ସେମିତି ଟିକେ ଟିକେ ଖେଦଡ ଖେଦଡ ଦେଇ ଦେଇକି ଯଦି ଅଭ୍ୟାସ କରାଇବ ସେ ଗୋଟେ ଅଭ୍ୟାସ ରେ ପଡିବ ମୁଁ ତାକୁୁ ସେଇଭଳା ଦେଇ ଦେଇେଇକି ଏମିତି ଏଇନେକେ ହଇରାଣ ହଉଛି ଯେ ଆକୁ ସମ୍ଭାଳିବି ନା ତାକୁ ଖୁଆଇବି କଣ କରିବି କିଛି ହାତରେ ଖାଉନି।